ତ, କଣ କରୁଛନ୍ତି?
ଆ ଏଇଠି ପୁଅକୁ ଶୁଆଉଥିଲି ଆଉ। ତମେ କଣ କରୁଛ?
ମୁଁ ଏଇ ଛୁଆ ଦିହାକୁ କହୁଛି ଶୋଇବା ପାଇକା ଶୁଣୁନାହାନ୍ତି ଆଉ।
ହୁଁ ହୁଁ,
ଇ ଖାଇସାରିଲଣି ନା?
ନାଇଁ ନାଇଁ ମୁଁ ଖାଇନି ଖାଇବି ଆଉ। ତମେ?
ଆମେ ଖାଇଦେଲୁଣି ଆଉ। ସ୍କୁଲୁରୁ ଆସିିକି ଛୁଆ ଗାଧୋଇ ଖାଇକି-ଇ-ଇ-ଇ ଏ ଗାଧେଇ ଖାଇକି ଆସିକି ତା ହେଲା କଣନ୍ତି ଶୋଇ ବୋଲି କହିଲା ବେଳକୁ ଶୁଣୁନାହାନ୍ତି ଚଗଲା
ଓ ହଉ।
ଡାଲି, ସାଗ ଗ ଭଜା ଆଉ କୁନ୍ଦୁରି, ଆଳୁ, ଭେଣ୍ଡି ଭଜା କଦଳୀ ଭଜା ଏମିତି ହେଇଥିଲା ଆଉ। ଆପଣ କଣ ଆଜି ରୋଷେଇ କରିଥିଲେ?
ମୁଁ ଆଜି ଅରୁଆ ଖାଇବି ଅରୁଆ ଭାତ ଡାଲମା ହେଇଚି ଆଉ। ପୋଟଳ, ଛୁଇଁ ଭଜା ହେଇଛି। ଆଉ ଉଷୁନା ଭାତ ହେଇଚି।
ଓ ହୋ ଉଶୁନା ଶାଶୁ ଶଶୁର ଖାଇବେ ହ ହ।
ବର୍ଷା କେମିତି କଣ?
ବର୍ଷା ତ ଆଜି ଦିନ ମାନ ପୁରା କାଉଲେଇଚି କାହିଁ ଆଜି ବର୍ଷା ଥିଜି ଟିକେ ଟିକେ ପକେଇଥିଲା ମଝିରେ ଆଉ କାଇ ହେଇନି ଆଉ।
ଆମ ଆଡ଼େ ହଁ ବର୍ଷା ଜୋରେ ହଉଚି।
ଓ ହୋ। ନାଇଁ ଇଆଡେ ବର୍ଷା ନାହିଁ ପୁରା ପାଗ ପୁରା ଇଏ କରିକି ରଖିଛି।
ହେଁ ହେଁ ଅ ହ। ସମସ୍ତେ ଖାଇ ପିଇ ସାରିଲେଣି?
ହଁ ଆମେ ତ ମା ଛୁଆ ତିନି ଜଣ ଏଇନା ଅଛୁ ଆଉ ସେ ତାର ମେଡିକାଲ ଯାଇଛନ୍ତି ସବୁ।
ହଁ। କହିଁକି? ଏମର୍ଜେନ୍ସି ପାଇଁ।
ନା ଶଶୁର ଙ୍କର କିଡନୀ ଖରାପ ତ ସେ ଯାଇଛନ୍ତି ସବୁ ଡାଇଲିସ୍ କରିବା ପାଇଁ ତାଙ୍କର ଆଉ।
ଅ ହଁ। ମାନେ ଏଜ୍ ହେଇଗଲାଣି?
ହଁ ସିକ୍ସଟି ଫାଇଭ୍ ପାର ହେଲାଣି ଆଉ।
ଅ ହଉ। ଆଉ ତମ ପୁଅ ଝିଅ କାଉଥିରେ ପାଠ ପଢୁଛନ୍ତି?
ସେ ଇଂଲିଶ ମିଡ଼ିୟମ ରେ ପଢ଼ୁଛନ୍ତି ଝିଅର ହେଲା ଫାଇଭ୍ କ୍ଲାସ୍ ଫୋର ହେଲା ୱାନ୍ କ୍ଲାସ ଆଉ। ହଁ ହଁ। ମୋ ପୁଅ ତ ଭାରି ଚଗଲା ଯେ ସେ ବିଛୁଆତି। ହଁ।
ହୁ।
ହଁ। ଆମ ପୁଅର କେତେ ବର୍ଷ ହେଲାଣି?
ତାକୁ ଦିଇ ବର୍ଷ ଆଠ ମାସେ।
ଅ ହଁ। ସେ ଚଗଲା ହଉଥିବ ସେ ଚଗଲା ନା ଚଗଲା ନୁହେଁ ସେ? ହଁ ହଁ। ଛୁଆ ତ ସବୁ ଚଗଲା ଆଉ। ଆଜିକାଲି ଛୁଆ ଆଉ ଶାନ୍ତ ଛୁଆ ହଉନାହାନ୍ତି। ହିଁ ହିଁ ସେ ଓଳିଆରୁ ସବୁ ଗଜା।
ହଁ।
ସେ ସବୁ ପୁରା। ସବୁତ ଏବେ ଫୋନ ଫୋନ ହେଲା ବାଇ ଆଉ କଣ? ସେ ଯୋଉ ସମୟ ଟା ଶୋଇବେ ସେଇ ସମୟ ଟା ଟିକେ ଶାନ୍ତ ପୁରା। ଦେ ଉଠିଲା ମାତ୍ରେ ପୁରା ବିଛୁଆତି। ହ ବା। ଏଇ ମୋ ପୁଅ ତ ଭାରି ଚଗଲା ଯେ ତାକୁ ସମା ସମ୍ଭାଳି ହୁଏନି। ଆ ବାଡିକ୍ ବାଡିକ୍ ଖଣ୍ଡେ ଧଇଲେ ତାର ପୁରା ଆରାମ ସେ ସାଇଜ ହେଇ ଯିବ।
ହଁ ହଁ।
ମାର କି ନ ମାର କି ନା ମାନେ ସିଏ ଚଗଲା ହଉଥିବ ତମେ ବାଡି ଟେ ଧରିଦଲ ନା ସେ ପୁରା ଶାନ୍ତ ଆଉ କିଛି କିଛି ଜାଣିନି।
ହୁଁ ହୁଁ।
ଆଉ ସେ ବାଡି ଖଣ୍ଡେ ନ ଧରିଲା ବେଳକୁ ସେ ସେତେବେଳେ ପର୍ଯ୍ୟନ୍ତ ଖାଲି ଚୁ ଖାଲି ଚଗଲା ହେଇ ହେଇକା ରହିବ ପୁରା।
ହଁ ହଁ।
ଚଢ଼ି ଯା ହେଟି ଚଢିଯା ହେଟୀ ଡେଏଁ ହେଟିି ଡେଏଁ ନହେଲେ ମୋବାଇଲ ଟା ଧ ଦେଖିମି। ଯାହାନେ ଗୋଟେ କାମ ସେ କରିବ।
ହଁ।
ଉୁଁ ଆଉ ପାଠ ପଢିବା ନା କହିଲେ ସରିଲା ପାଠ ନାଟ ପାଠ ଟାଇମ ରେ ପାଠ ଆଉ ସବୁବେଳେ କହିବନି କେତେବେଳେ ପଢିବା ପାଇଁ ସେ ଯୋଉ ସମୟ ଟା ସ୍କୁଲକୁ ଟିଉସନ ଯିବ ସେତିକି ଟିକେ ଇଏ ନହନେ ଏତେ ଚଗଲା ହଉଛି ତମ ମୁଣ୍ଡ ଖରାପ କରିଦଉଚି ଥର ଥରେ।
ହଁ ବା ଛୁଆ ଗୁଡାକ ଭାରି ଚଗଲା ହୋଉ ମୋ ପୁଅ ତ ଏତେ ଚଗଲା ହଉଛି ମୁଣ୍ଡ ମୋର ଗରମ କରେଇ ଦଉଛି ପୁରା।
ହଁ।
ଏତେ ଚଗଲା ହଉଛି।
ହଁ ବା
ଆଉ କଣ କରିବା ଛୋଟ ଛୁଆ ତ ଆଉ କଣ କରିବା ହୁଁ
ହୁଁ ଛୁଆ ତ ଏଇନା ସେଇଆ ଆଉ।
ହଁ।
ଛୁଆଙ୍କୁ ସମ୍ଭାଳିବା କଷ୍ଟ
ହଁ ହଁ।
ଆଗରୁ ଛୁଆ ଯା ସାତ ଆଠଟା ଲେଖା ଛୁଆ କରିକିନା ପୁରା ସମ୍ଭାଳିକ ରଖି ଦଉଥିଲେ ଏଇନା ଗୋଟେ ଗୋଟେ ଛୁଆକୁ ସମ୍ଭଲିଲାବେଳକୁ ହେଲା ବାପା ମା ପୁରା ଆଛା ହେଇଯାଉଛନ୍ତି।
ହଁ ପା ଆଗ କାଳରେ ସେମିତ୍ ଥିଲା।
ଆଉ ଏ ରଜ ଅଥର କେମିତି ପାଳିଲ?
ରଜ ତ ରଜ ମହୋତ୍ସବ ଏଇଠି ପଡିଥିଲା ତ ଯାଇଥିଲୁ ଦେଖିବା ପାଇଁକି। ଆଉ ସେତେବେଳେ ତ ଗୋ ଗୋଳିଆ ଟାଇପ ର ହଉଥିଲା ଆଉ
ସେତେବେଳେ ସେପଟେ ବର୍ଷା ହଉନଥିଲା କି ତମର ଆମର ତ ଏପଟେ ପୁରା ବର୍ଷା।
ନାଇଁ ଏତେଟା ବର୍ଷା ହଉନଥିଲା ଏପଟେ ସେ ସେତିକିବେଳେ ଏମିତି ହେଇକି ଛାଡି ଯାଇଥିଲା ତ ଏତେଟା ହଉନଥିଲା ଏବେ କିନ୍ତୁ ହଉଛି ବର୍ଷା ବର୍ଷା
ହୁଁ ହୁଁ ନା ଏପଟରେ ନାଇ ବର୍ଷା ଟିକେ ଏତେ ନାହିଁ କେତେବେଳେ କେମିତି ହଉଛି। ଆଉ ତମ ଆଡେ ଏଇନା ସେ ବର୍ଷା ଟା ପଳେଇଛି ଆଉ।
ହା ହା ହା ତମେ ଛାଡ଼ି ଦେଇ ଜ କଥା ଆଉ କଣ ହା ହା ହା
ମର ଏଇଆଡେ ରଜରେ ଏ ଘରୁ ବାହାର କରେଇଦେଲାନି ଏତେ ବର୍ଷା ତ ଯାଇଥିନୁ ଦୋଳି ଖେଳି ଦୋଳି ଖେଳି ଯାଇଥିନି ଯେ ଯୋଉ ବର୍ଷା ପକେଇଲା ଯେ ତିନ୍ତି ତିନ୍ତି କା ଆଇନୁ।
ହେ ହେ ହେ। ନାଇଁ ଏତେ ଟା ସେତେବେଳେ ବର୍ଷା ନାହିଁ ଅଇକ୍ଷା କିନ୍ତୁ ବର୍ଷା ହଉଛି ଟିକେ
ହ
ଏଣେ ଏତେଟା ବର୍ଷା ହୁଏନି
ହଁ।
ହଉ ଜେତେବେଳେ ଯୋଉ ସିଜିନି ଆଉ କଣ କରିବା।
ହଁ ନାଇଁ ଏଇନା ତ ତାପରେ ଚତ ର୍ତୁ ମାସ ଆଇଲା ତ ବର୍ଷା ହବ ଆଉ।
ହଁ ହଁ।
ହୁଁ। ଚତୁର୍ ମାସିଆ ଆଇଲ ଏଇନା ବର୍ଷା ବର୍ଷା ହେବ ପହରକୁ ପହର କେତେବେଳେ ସେଁ ଟିକେ ଫର୍ଚା କଲେ କେତେବେଳେ ବର୍ଷା ଏମିତି ଆଉ ହଁ
ହ ହଁ ଏବେ ତ ଯେ କିନ୍ତୁ ଏ ବର୍ଷର ତ ବର୍ଷା ଏତେଟା ନାହିଁ। ହଁ।
ଆର ବର୍ଷ ଏତେବେଳକୁ ବର୍ଷା ଖାଲି ଛେଚୁଥିଲା।
ହଁ ହଁ।
ହଁ। ଆଉ କେତେବେଳେ ଖାଇବେ ପୁଣି?
ହଁ ଖାଇବି ତ ଯିବି ଖାଇବାକୁ ଏ ଟିକେ ବସିଛି ପୁଅ ଉଠିଗଲା ତ
ହଁ।
ଛୋଟ ଛୁଆ ତ ଉଠିବେ ଆଉ କଣ କରିବା।
ହଁ ଘରେ ଆଉ କିଏ କିଏ ଅଛନ୍ତି?
ଘରେ ଶାଶୁ ଶଶୁର ମୋ ଦିଅର ଆଉ ମୁଁ। ଓ ମୁଁ ମୋ ହଜବେଣ୍ଡ ଆଉ
ଓ ହ ଭାଇନା କିଛି କରନ୍ତିନି?
କଣ କହିଲେ?
ଭାଇନା କଣ ବିଜନେସ ନା ଜବ କରନ୍ତି?
କୋଉପଟରେ?
ସେ ଡକ୍ଟରଙ୍କ ପାଖେରେ।
ଆ ହା। ଆଉ କେହି ଖାଇନାହାନ୍ତି ତାନେ ଘରେ?
ନାଇଁ ନାଇଁ କେହି ଖାଏ ହଁ ସମସ୍ତେ ଖାଇ ପି ସାଇଲେୁଣି। ଖାଲି ମୁଁ ଖାଇନି ଯି ବି ଖାଇବି ଆଉ। ଗୁରୁବାର ତ ଟିକେ ଲେଟ କରି ଖାଇବି ଆଉ।
ରାତିରେ ରୁଟି ଆଉ।
ହଁ। ରାତିରେ ରୁଟି ତ ଖାଆନ୍ତିନି ଗୁରୁବାରରେ ପରଟା ଖାଇଦିଏ ଆଉ।
ହ ହଁ। ରୁଟି ସେକିିବାକୁ ପଡିବ ବୋଲି ସେଇଟା ଖାଆନ୍ତିନି।
କି ଖାଇନି ପରଟା ଖାଇଦିଏ।
ହଁ। ଆମର ସେ ରୁଟି ରୁଟି ପରଟା ଯିଏ ଯାହା ଖାଇବେ ସେହା କରା ହୁଏ ଆଉ।
ଓହୋ ଏବେ ବି ପ୍ରାୟତଃ ସମ ମାନେ
ପ୍ରାୟ ସମସ୍ତଙ୍କ ଘରେ ରୁଟି ରାତିରେ। ହଁ ନା ମୁଁ ହଁ ହଜନ୍ ତାର ଖାଇବେନି ଭାତ ତ ଟିକେ ପସନ୍ଦ ଆ ନା ରୁଟି ଫୁଟି ଏତେ ପସନ୍ଦ ନୁହେଁ। ଏଇ ଶୀତ ଦିନିଆ ହେଲେ ଏଇ ତା ଆମ ଏହି ଯୋଗ ମୋ ହଜ୍‌ବେଣ୍ଡ୍ ତାର
ହଁ।
ତାଙ୍କର ଭାତ ଟା ଟିକେ ପସନ୍ଦ ଯଦି ମ ହେଲା ଏଇ ଶୀ ଶୀତ ଦିନ ଆ ହେଲେ କହିବେ ରୁଟି ଖାଇବି।
ହଁ ହଁ।
ଖରା ଦିନିଆ ଟୋଟାଲ ଏଇ ବର୍ଷା ଦିନିଆ ଟୋଟାଲ ରୁଟି ଖାଇ ତ ମଙ୍ଗିବନି। ଛଙ୍କା ଛୁଙ୍କି କିଛି ଖାଇବେନ। କହିବେ ଏଭରା ପେଟ ଫେଟ ଗ୍ୟାସ ସେଇ ଯଉ ଖରା ଗରମକୁ ସେଇଥିାଇଁ
ଆ ରୁଟି ଟା ବି ଖାଇଲେ ବି ରାତିରେ ଭଲ। ସବୁ ପାଇ କେି ଦେ ହଲକା ହବ ଆଉ ସବୁ ପାଇଁ କିନ୍ତୁ ଭଲ ଗ୍ୟାସ ଫ୍ୟାସ ହବାର ନାଇଁ କିଛି ନହିଁ।
। ଉଁ ହୁଁ।
ଆଉ ଆପଣ ଘରେ ସମସ୍ତେ ଶାଶୁ ଶଶୁର ଖାଇସାରିଲେଣି?
ହଁ। ସେ ନାହାନ୍ତି ସେ ମେଡ଼ିକାଲ ଯାଇଛନ୍ତି ଶାଶୁ ତାଙ୍କର ଖାଇସାରିଲେଣି ଆଉ। ସେ ଖାଇକି ତାର ତାସ ଖେଳି ପଳେଇଲେଣି ଆଉ।
କେ?
ମୋ ଶାଶୁ।
ଓ ହୋ। ଖେଳନ୍ତି ଯାଇକି।
ହଁ ସେ ଖେଳନ୍ତି ତାର ସେ ସାଇକି ପଳାନ୍ତି ଖେଳନ୍ତି ଆଉ। ହୁଁ ଘରେ ତ ଖେଳନ୍ତି ନି। ସେ ତାଙ୍କ ସାଇକି ପଳାନ୍ତି।
ଓହୋ ଯା ହଉ ଗୋଟେ ଇଏରେ କାମରେ ସେ ରହିଯାଇଛି। ସନ୍ଧ୍ୟ ଆଉ କଆଁ?
ହଁ।
ବୁଢାବୁଢୀ ମାନେ ହେଲେ ବୁଢୀ ମାନେ ହେଲେ ତ ଏମିତି ହେଲେ ତାଙ୍କ ସାଙ୍ଗସାଥି ଟିକେ ମିଳିଗଲେ।
ହଁ ନ ଶାଶୁ ମାନ ଷ୍ଟ୍ରଙ୍ଗ ରେ ଅଛନ୍ତି, ଷ୍ଟ୍ରଙ୍ଗ ଅଛନ୍ତି, ସେଏ ତ କେତେ କଣ କ ସି ଦିନରେ ଶୁଅନ୍ତିନି। ଆଉ ସେ ସେଥିପାଇଁ ପଳନ୍ତି ଆଉ।
ଓ ତମେ ମାନ ଶୁଅ ନା ନାଇ?
ଆମେ ଶଉ ମୁଁ ନ ଶୋଇନେ ରାତି ବେଳୁ କାମ କିଛି କରିପାରିବିନି।
ଓ ହୋ।
ଅଧଘଣ୍ଟା ହଉ ଘଣ୍ଟା ହଉ ଟିକେ ଆ କେମିତି ଟିକେ ଶୋଇନେ ମତେ ଟିକେ ଭଲ ଲାଗିବ।
ଓ ହଉ ଆମେ ଏବେ ରଖିବାଁ।
ହଁ ହଁ ହଉ।